ହ୍ୟାଲୋ, ହଁ, କଣ କରୁ
ଏଇ କିଛି ନାଇଁ ଟିକେ ଦ-ଲେଖୁଥିଲି ଟିକେ ପଢାପଢି କରୁଥିଲି ଆଉ।
କଣ ପଢ଼ୁଚ?
ଏଇ ହିନ୍ଦୀ ଉପର ଟେ ଦେଖୁଥୁଲି ଆଉ ମୋରି ପାଠ।
ହୁଁ, ହୁଁ ଆଉ ତୋମେ ହଁ, ହଁ ଆଉ ତୋମେ ଯୋଉ ବିଇଡି କରିଚ ସେଇ ତା ରେ କୋଉ ପର୍ଟିକୁଲାର୍ ସବଜେକ୍ଟ ଉପରେ ମାନେ ପଢେଇବା ପାଇଁ କି ଅଲଗା କିଛି?
ଏଖେଣା ହିନ୍ଦୀ ଉପୁରୁ ମୁଁ କରିଛି, ହିନ୍ଦୀ ପର୍ଟିକୁଲାର୍ ସବଜେକ୍ଟ ପଢେଇବା ପାଇଁ। ହିନ୍ଦୀ ଆଉ ସୋସିଆଲ୍, ଓଡିଆ ଏମତି ସବୁ ଆଉ। ହିନ୍ଦୀ ଟା ପର୍ଟିକୁଲାର୍ ଅଛି ଆଉ।
ଏବେ ହିନ୍ଦୀରେ ହିଁ ଏଁ ଯୋଉ ପିଜି କରୁଛ?
ହଁ। ମୁଁ ସେ କରଛି ଆଉ।
ଆଉ ହୁଁ, ବିଇଡି କୋଉଠି କରୁଥୁଲ?
ବିଇଡି ମୁଁ ବିଶାଖାପାଟଣାାରେ କରିଥିଲି।
ଓହୋ! ଯୋଉ ଆମର କହୁଛନ୍ତି ଆନ୍ଧ୍ରା ବିିଇଡି?
ଉଁ, ହଁ ବାକି ସେଇଟା ପୁରା ମାନେ ମୋର ସେଟା ସେଣ୍ଟ୍ରାଲ୍ ର।
ଆଚ୍ଛା ଯୋଉ ମାନେ ପୁରା
ଏକ୍ଜାମ୍ ଦେଇ
ଷ୍ଟାର୍ଟ ଦେଇକି କଣ୍ଟିନ୍ୟୁ ଥିଲା।
ହଁ ମୋର ରେଗୁଲାର୍ ନା।
ସଁ, ହଁ ବିଶାଖପାଟଣାରେ ତାହେଲେ ଦି ବର୍ଷ ରହିଥିବ ନା?
ହଁ ରହିଛି ଦି ବର୍ଷ ବିଶାଖପାଟଣାରେ।
ଆଉ ସେମାନଙ୍କ ଲାଙ୍ଗୁଏଜ୍ କହି ଆସୁଛି?
ଏ ନା ମ ଆଉ ଏବେ ଆମ କାମରେ ବ୍ୟସ୍ତ ତ ହିନ୍ଦୀ ପଢିବୁ ନା ଶିଖିବୁ ସେମିତି ସେମାନେ ପାଖାପାଖି ମାନେ ନର୍ମାଲ ଓଡିଆ ଟିକେ ଟିକେ ଜାଣନ୍ତି ବୋଲି। ସୁବିଧା ହେଇଯାଏ କାରଣ ବେଶୀ ଓଡିଆ ଲୋକ ବି ସେଇଠି ଅଛନ୍ତି।
ହଁ ଆମର ବରହମପୁରର ବଡ ବର୍ଡରଟା ନା ସେଇଟା।
ହଁ।
ହଁ
ହେଇଯାଏ ଚଳିବ ଆଉ ସେମିତି ହିନ୍ଦୀ ତିଏ ବହୁତ କମ ଜାଣନ୍ତି ଚଳିଯାଏ କିନ୍ତୁ ଆଉ ହେଇଯାଏ ଆଉ କିନ୍ତୁ ସେପଟରେ ଲୋକ ହିନ୍ଦୀ ବି ଶିଖନ୍ତି ନା। ତ ବେଶୀ ଇଂଲିଶ ମିଡିୟମ ସ୍କୁଲ ବି ଅଛି ହିନ୍ଦୀ ସେଇଠି ରହେ ଯେମିତି ହେଲେ। ଏୟା ହଉଛି କଥା। ହୁଁ ଯେମିତି ହେଲେ କିଏ ନାହିଁ କି ଥିବେ। କଣ କହିଲେ?
ମୁଁ କହିଲି ବେଶୀ କିଛି ଅସୁବିଧା ହେଇନଥିବ ତାହେଲେ?
ନା ନା ଏଇ କେବଳ ଏମିତି ଯୋଉ ପନିପରିବା ଧର କିଣିବାକୁ ଯାଉ ପନିପରିବା କିଣା ଟାଇମ ରେ ଯଦି ପଇସା ପତ୍ରକୁ ନେଇ ଅସୁବିଧା ହୁଏ ସେମାନଙ୍କୁ ତାଙ୍କ ଭାଷାରେ ଆର ଏଇ ଏମତି କହୁଥିବେ ଗୋଟେ ଆମେ ଟିକେ ବୁ ଫାସ୍ଟ ଫାସ୍ଟ କଷ୍ଟ ହଉଥିଲା ଅରବେଇ ହଉଛି ଦଶ ଟଙ୍କା।
ଅ ହଁ।
ହେଲା? ଓ ସବୁ କୁହନ୍ତି ଆମେ ଫାଷ୍ଟ ବୁଝିବା ଅସୁବିଧା ହବ ଆମେ ହାତରେ ବି ଇସାରା କରି ଦେଖେଇବୁ। ଏମତି ଗଣିକି ତାପରେ ସିଏ ହଁ ଏନ୍ତି ହେବେ। ଏମିତି ଆଉ। କଣ କହିଲେ?
ଇଂଲିଶ ବି ବୁଝନ୍ତିନି କି?
ନା ଆମର ଏ ପଟେ ଯେନ୍ତି ସମସ୍ତେ ମାନେ ଇଲେଭେନ ଟ୍ୱେଲ ଟେନ ଏମିତି ବୁଝିଯାଆନ୍ତି ତାଙ୍କର ଗୋଟେ ଗୋଟେ ଗାଁ ମାନେ ବୁଢାବୁଢି ଥିବେ ସେତିକି ବୁଝିବନି କେବଳ ତେଲୁଗୁ ହିଁ ମାନେ ଲାଙ୍ଗୁଏଜ ହିଁ କହିବେ ଏମତି ସବୁ ହୁଏ ଆଉ।
ହଁ ମୋ ମାମୁଁ ବି ସେଇଠି ରହୁଛନ୍ତି ବିଶାଖାପାଟଣା ରେ ଯେ ମୋ ମାମୁଁ ର ପୁଅ ସେ ବି ପିଲାବେଳୁ ସେଇଠି ପଳେଇଥିଲା ତାକୁ ସମସ୍ତେ କୁହନ୍ତି ଯୋଉ ତାମିଲି ଛୁଆ ସେ ଯେମିତି କାଳିଆଟେ ହେଇଛି
ହଁ ହଁ ସିଏ ପୁରା ତେଲୁଗୁ ହେଇଯିବେ ଆଉ ଏମିତି। ଓଡିଆ ଲୋକ ବି ସେଠି ଅଛନ୍ତି ସେମାନେ ପ୍ରପରଲି ତେଲୁଗୁ ବା ପରଫେକ୍ଟ କହୁଥିବେ ଆମର ସେଠି ରହିଲେ। ଓଡିଆ ବି ଶିଖିଥିବେ ଯେହେ ତାଙ୍କ ଘର ଲୋକ ଲୋକମାନେ ଓଡିଆ ମାନେ ଓଡିଆ ଯାହାଲେ ବି ଆମେ ଓଡିଆ ଲୋକମାନେ ଆମ ଓଡିଆ ଲୋକ ତାଙ୍କ ଘରେ ସେ ଯେମିତି ହେଲେ ଓଡିଆ ଶିଖେଇବେ କିନ୍ତୁ ତେଲୁଗୁ ଟା ବି ତାଙ୍କର ଥିବ ଆଉ ଏ ଲାଙ୍ଏଜ୍ କହିଲେ ଆଉ ଆମେ ବି
କେରଳ ସାଇଡ ର ଲୋକମାନଙ୍କୁ କେବଳ ସେମାନେ ତାଙ୍କୁ ଇଂଲିଶ କହିଲେ ହିଁ ସେମାନେ ବୁଝିବେ କେରଳ ରେ ତ ନାହିଁ ନା କେରଳ ଗୋଆ ସାଇଡ ରେ କଣ କେବଳ ଇଂଲିଶ ଲାଙ୍ଗୁଏଜ
ହଁ ହଁ ତାର ଓନଲି ଇଂଲିଶ ଆଉ
ହୁଁ।
ହିନ୍ଦୀ ବି ଥିବ ବହୁତ କମ ଗଧ ଗଛ ଲୋକ ଜାଣିଥିବେ ଆଉ। ହଁ ସେଟା ସମସ୍ତ କ ସେମାନେ ହିନ୍ଦୀ ଜାଣିଥିଲେ ବି ମାନେ ପ୍ରିଟେଣ୍ଡ କରିବେ ଆମେ ହିନ୍ଦୀ ଜାଣିନୁ ସେମିତି ଠିକ ଜାଣିିଥିବେ ହିନ୍ଦୀ।
ଠିକ ହିନ୍ଦୀ ଯାଏ ହିନ୍ଦୀ ଦେଖ ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ହିନ୍ଦୀ କିଏ ନ ଜାଣିଛି? ସେ ଜାଣିକି ମଧ୍ଯ କୁହନ୍ତିନି ଆଉ।
ଜାଣିକି ଆମେ ବା ଯଦି ସ୍କୁଲ ଯାଉ ସେଠି ବି ଏମିତି ସମସ୍ତେ ହିନ୍ଦୀ ଜାଣିଥାନ୍ତି ଠିକ ଜାଣିଥିବେ ଷ୍ଟିଲ ପ୍ରିଟେଣ୍ଡ କରିବେ ଆମେ ଜାଣିନୁ। ଆଉ ମାନେ ମ୍ୟାମ ନୋ ହିନ୍ଦୀ ଆଇ ଡୋଣ୍ଟ ନୋ ହିନ୍ଦୀ ହାଉ ଟୁ ସ୍ପିକ ଏମିତି ହେବେ ବା କରିବେ ହେଲା। ଆ ହିନ୍ଦୀ ଜାଣିନ ତମର ଷ୍ଟାଣ୍ଡଡ ୱାନ ରୁ ହିନ୍ଦୀ ଅଛି ଅଛି ପୁରା ଟେନ୍ ଯାଏ ତାହେଲେ ହିନ୍ଦୀରେ କେମିତି ତୁ ପାସ ହେଇକି ଆସୁଥିଲ ସ୍କୁଲରେ।
ସବୁ ଯାଇଥାନ୍ତି ହିନ୍ଦିଖାଲି କୁହନ୍ତି ଏବେ ଦେଖ ତମେ ହିନ୍ଦୀରେ ଏବେ ପିଜି କଲ ହିନ୍ଦୀରେ ବିଡି କଲ। ଯେ ତମକୁ ଏବେ ହିନ୍ଦିନବା ପାଇଁ ଇଜି ଲାଗୁଥିବ ନା କିନ୍ତୁ ଆମେମାନେ ମୋର ମୁଁ କଣ ହଉଛି କହିଲ ହିନ୍ଦୀ ପଢି ପାରୁଛି ସବୁ ହଉଛି କହିଲା ବେଳକୁ ଟିକେ ଟିକେ ଥଙ୍ଗ ଥଙ୍ଗ ହଉଛି ମାନେ କ୍ଲିଅରଲି କହି
ହଁ ସେଇଟା ହୁଏ ଯା ଯେହେତୁ ଆମେ ଯୋଉ କଥାଟ ଟାକୁ ବାରବାର ବାରବାର ଆମେ କହୁ ସେ କଥା କଥାଟା ଆମ ପାଟିରେ ଫ୍ରିକଣ୍ଟଲି ହେଇଯାଏ ଆମେ ସେଇ କଥାକୁ ନ ଡରିକି କାହା ଆଗରେ ପ୍ରକାଶ କରିଦଉ। ବଟ ଯୋଉ ଭାଷାକୁ ଆମେ କମ ବ୍ୟବହାର କରୁ ସେ ଭାଷା ଟା ଆମ ପାଟିରୁକି କେ ଥଙ୍ଗ ଭଙ୍ଗ ଥଙ୍ଗ ଭଙ୍କ ବାହାରିବ ମାନେ ମାଇଣ୍ଡରେ ପାଟି ଟା ପାଟିର ଆଭସ ଆସିବା ଆଗରୁ ଆଗେ ମାଇଣ୍ଡ କୁ ମାଇଣ୍ଡ କୁ ଯିବ କି ମୁଁ ଏଇ ଭାଷାକୁ କୋଉ ରୂପରେ କହିବି? ସେଇଟା ହିଁ ହୁଏ ମାଇଣ୍ଡ ଟା ସାଙ୍ଗେସାଙ୍ଗେ ଭରେନି।
ଯେ ତମରେ ତ ସବୁଠିକ ଯେତିକି ସବୁ ଅ ଅଛନ୍ତି ସବୁ ତ ଲ ଲାଇନରେ ଯାଉଥିଲେ ତମେ କେମତି ବିଡି ଲାଇନରେ ପସିଗଲ।
ଆଉ ମୁଁ ମତେ ବିଶ୍ଵାସ କର ଏମିତି ଲ ଲାଇନରେ ଜମା ଯିବାର କେବେ ଇଚ୍ଛା ହିଁ ନଥିଲା ମୂଳରୁ। ଆଉ ନା ନା ସେ ତ ଲ କରିନି। ଲ ତ ସିଏକରିନି ନା ଲ ଇଏ
ପ୍ରାୟ ସବୁ ଲ କରୁଛନ୍ତି।
ହଁ ପ୍ରାୟତଃ ସବୁ ଲ କରୁଛନ୍ତି ଦିଦି କେବେ ଲ କରିନି ତାର ମୂଳରୁ ସେ ଲ ଲାଇନରେ ଯିବା ଇଛା ନଥିଲା। କୋର୍ଟ ଲାଇନରେ ତାଙ୍କୁ ଚାକିରି କରିବାର ଇଛା ନଥିଲା ହେଲା ଆଉ ତା ଡାଡ଼ି ଆଇଲୁ ଆଇଲୁ ଡାଡି ସରଲା ପରେ ଇଏ। ଆମ ପୁଅ ତ ତାପରେ ଦେଖିବେ ଦେଖିବ କଣ ହବ ଦିଦିର ଦିଦିର ତ କେବେ ଇଚ୍ଛା ନଥିଲା ତା ତ ଇଛା ଏହାର ହଷ୍ଟ୍ରରେ ସାଇନ ଯିବା ପାଇଁ ସେ ସେଇ ଉପରେ ପା ଇଂଲିଶ ଅନରସ୍ ନେଇ ପାଠ ପଢ଼ିଥିଲା ତାପରେ ହେଇଠି ପୁଣି ଆ ଆକ୍ତିକ୍ ରେ ଗୋଟେ ବର୍ଷ କୋରସ କରିଥିଲା। ତାପରେ ତା ତାରି ବେଳକୁ ହିଁ ମାନେ ଭ୍ୟାକେନ୍ସି ବହୁତ ବାହାରିଥିଲା ତ ସେ ଏୟଇଣ୍ଡି ଯାଇକି ଗୋଟେ ଥର ଏଣ୍ଟର୍ଭ୍ୟୁ ଦଉ ଦଉୁ କ୍ଲିୟର ହେଇଲା ତାର ଆଉ ପାଇଗଲା ଆଉ। ଏଇଆ ଆଉ।
ଏଇଆ ମୁଁ ବି ଲ କରିଛି ନା।
ଆଜ୍ଞା।
ମୁଁ ବି ଲ କରିଛି।
ହଁ ତମେ ଲ କରିଥିଲ ମୋର ମନ ଅଛି ତ ମୁଁ ଦେଖେ ତମକୁ ଯାଉଥିବ ଯାଅ ତମେ ଡ୍ରେସ ପନ୍ଧିକି।
ସେଇ ଲ କରିଲି ତାପରେ ଉ ଏଲ ଏଲ ବି ସରିଲା ପରେ ଏଲ ଏଲ ବି କରିଲି ମୁ। ହଁ ମାନେ ବାହାଘର ହେଲା ମୋର ଲ କରୁଥିବା ଭିତରେ ହିଁ ବାହାଘର ହେଇଗଲା ବାହା ହେଇକି ଦି ବର୍ଷ ସେଇ ଏଲ ଏଲ ବି କଣ୍ଟିନ୍ୟୁ ଚାଲିଥିଲା ମୋର। ତାପରେ ଆଉ ସେ ଏଲ ଏଲ ଏମ୍ ଦି ବର୍ଷ କଣ୍ଟିନ୍ୟୁ ବାହାଘର ଛଅ ବର୍ଷ ପଢାକୁ ମୋର ଚାରି ବର୍ଷ ହେଲା।
ତମେ ପ୍ରାକ୍ଟିସ୍ କୋଠି କଲ।
ପ୍ରାକ୍ଟିସ କୋଉଠୁ କରିବାକୁ ଯାଉନି ଭାଇ କହୁଛନ୍ତି ଯେ ଯଦି କିଛି ତୋର ଅସୁବିଧା ହୁଅନ୍ତା। ଯଦି ମୋର ତତେ ଚଳେଇବା ବେଳେ ମୁଁ କିଛି ଅସୁବିଧାରେ ରଖିଥାନ୍ତି। ତାହେଲେ ତୁ କରିଥାନ୍ତୁ କିଛି ଅସୁବିଧା ନାହିଁ ତୁ କରେନି।
ଓହୋ। ହ ହଉ ପାଠ ତ ପଢିଲ ଡିଗ୍ରୀ ତ ଅଛି ତମ ପାଖରେ ମାନେ ଆଟଲିଷ୍ଟ ଚାରି ଲୋକ ଆଗରେ କହିପାରିବ ହଁ ମୁଁଇ ଏଇ ପାଠ ପଢିକି ଆସିଛି ଇଏ କର
ପାଠ ପଢ଼ିଥିଲେ କଣ ହେଲା ପାଠ ପଢିଥିବୁ କିନ୍ତୁ ତାର ୟୁଟିଲାଇଜ ହଉନଥିବ। ଥିବ ବଳେ ଲାଭ କଣ ଅଛି?
ସେରା ଆଉ କେମିତି କଣ କହି ହବନି। ହଁ ଯୋଉ ପର୍ଯ୍ୟନ୍ତ ନିଜେ ବାହା ନ ହେଇଥିବ ବା ମାଇଁ ସବୁ ଥିବ ହଁ କହିବ ହଁ ମୁଁ ମୁଁ କାମଟା କରିବି। ଆଉ ଥରେ ମାନେ ବାହା ହେଇଗଲା ପରେ ଯାହା ହେଲେ ବି ରେସପନ୍ସିବିଲିଟି ବଢିଯିବ ସେଇୟା ହଉଛି କଥା ଆଉ।
ରେସ୍ପନ୍ସବିଲିଟି କଥା ନାଇଁ ଏଇଟା ଘରର ବଡ ବି ହେଇଯାଉଛି।
ହୁଁ ତମେ ବଡ?
ହଁ ମୋ ତଳେ ଆହୁରି ତିନି ଟା। ଦିଟା ନ ହଁ ଦିଟା ନଣନ୍ଦ ଗୋଟେ ଦିଅର। ସବୁତିକ ବାହା ହେଇ ଯାଇଛନ୍ତି ଫିର୍ ବି ତ ରେସ ଯେତେହେଲେ ବି ସୁଧା
ହଁ ନିହାତି ତମେ ବଡ ବୋହୂ ହିସାବରେ ତମର କର୍ତ୍ତବ୍ୟ ବହୁତ ଥିବ ଯା ହେଲେବି।
ସେଇଟା ଟିକେ ଟେନସନ୍ ଆଉ କିଛି ନାହିଁ ତମେ ତ ପାଠ ପଢୁଛ ଭଲ ଷ୍ଟୋ ଗୋଟେ ମାନେ କଣ କହିଲ ଏବେ ଯୋଉ ଆମର ଓଡିଆରେ ବହିପତ୍ର ଯୋଉ ହଁ ନେମ୍ୱୁଡ଼ା ନେମ୍ବୁଡ଼ା ଗିତ। ଇ କି କଲାବେଳକୁ ପାଠ ପଢେଇଲା ବେଳକୁ ପିଲା ଏ କ କଣ ଯାଇ ନାଣି ଦେଇକି ଏମିତି କରିଥିଲା କି କଣ ଯିଏ ମାନେ ବହି ପ୍ରିଣ୍ଟ କରିଛି।
ସେଇଆ ପା।
ପିଲାଙ୍କ ଭବିଷ୍ୟତ ଅନ୍ଧାର କରିଦେବେ।
ପୁରା ପୁରା କିଛି ରଖିବେନି।
ହୁଁ।
ସିଏ ଭବିଷ୍ୟତ ତ ଅନ୍ଧାର କରୁଚନ୍ତି ସେ କରୁଛନ୍ତି ଆଉ ଭ୍ୟାକେନ୍ସି ବି ବାହାର କରୁନାହାନ୍ତି ଠିକ ସେ କଣ କୁହାହବ।
ହଁ ତମେ ଓ ଟି ଇଟି କ୍ଲିୟର କରିଲ?
ହଁ ମୋର ଓ ଏସ ଟି ଟି ଓ ଟି ଇଟି ଦିଟାଙ୍କ କ୍ଲିୟର ହେଇଯାଇଛି।
ଓ ହଁ।
ହଁ।
ଭଲ ତ ଆଇଚି ପ ଆଉ କଣ ତୁଳସୀ ବାହାରିଲେ ପାଇଯିବ ଆଉ।
ଉଁ ହଁ।
ତମକୁ ଦେବେ ଆଉ ହେଲା।
ହଁ ହଉ ଯାଅ ହଉ ତମେ ଏତିକି କହିଲ ଭଲ ଲାଗିଲା ଶୁଣିକି।
ଆଉ କଣ ଯେ ଯେ ନିଯୁକ୍ତି ମେଳାରେ ସମ୍ବର୍ଦ୍ଧନ କରିବେନି?
ହଁ। ହେଇଟା ତ ଇଚ୍ଛା ନ ଖ୍ୟ ଅଛି ଆଉ ଯାହା ମାନେ କେମିତି କଣ ଜଲଦି ଜଲଦି ମଣିଷ ଗମେଣ୍ଟ ପାଇଯାଉ ଚାକିରି।
ପାଇଯିବ ଏବେ ଟ୍ରାଏ କରୁଥାଅ ପଢାପଢି କର। ତାପରେ ଯଦି ଉଁ ଆଉ କଣ କହିଲ ତମକୁ ପ୍ରାକ୍ଟିସ ବି ଦରକାର ନା ପିଲାଙ୍କୁ ପଢେଇବା ପାଇଁ। ତ କୋଉ ପ୍ରାଇଭେଟ ସ୍କୁଲରେ ଯାଇକିନା ପଢଉଥାଅ।
ପ୍ରାଇଭେଟ ସ୍କୁଲରେ ଅ ଦେଖିଥିଲି ଇଏ କରିଥିଲି ଏବେ କିଛି ଭ୍ୟାକେନ୍ସି ନାହିଁ। ହେଲା ଆଉ ଦେଖିବା କଣ ହଉଛି। ଏବେ ତ ସବୁ ଓ ଏ ଭି ଏସ କେ ବାହାରିଥିଲା କରିଥିଲା। ଏଁ ପକେଇଥିଲି ସେ ଟିକେ ମାନେ ବେଶୀ କ୍ୱାଲିଫିକେସନ ମାଗୁଛନ୍ତି ଇଏ କରୁଚନ୍ତି ସେ ମୋ ପୀ ଆହୁରି ପି ଜି ଦ ଦରକାର ଇଏ ସିଏ ଆଉ ହେଲା ଟିକେ ମାର୍କ ଅଧିକ ପୁରା ଫା ଫାର୍ଷ୍ଟ ମାନେ ନାଇଣ୍ଟି ପର୍ସେଣ୍ଟ ପିଲାଙ୍କୁ ଦେଖି ନେବେ ଇଏ କରିବେ। ଏଇ ସବୁ ଆଉ ହଁ ମୋର ଟେନ୍ଥ ରେ ଫାର୍ଷ୍ଟ ଡିଭିଜନ। ବାକି ବ ମେନ୍ କଥା ଆଉ ବ ଅଧିକ ଟିକେ ଏଜ ପିଲା ମତେ ତେଇସି ବର୍ଷ। ତ ମୁଁ ଯେତେବେଳେ ଓ ଏ ଭି ଏସ ପାଇଁ ପକେଇଥିଲି ଇଏ କରିଥିଲି ଆହୁରି ମାନେ ବ ଆମଠୁ ବି ବଡ ପିଲା ଆମେ ସବୁ ମାନେ ପକ୍ଷୀ ମାନେ ସବୁ ପକେଇଥିଲେ ଇଏ କରିଥିଲେ ଆଉ କେତ ଜଣ ପିଜି ପାସ ଆଉଟ୍ କରି ପକେଇଥିବେ ତ ସେମାନଙ୍କୁ ଫାଷ୍ଟ ମିଳିବ ନା ପିଜି ହ ଯୋଉ। ଚିନସ ପାଇଁ। ମୋର ପି ଜି ଚାଲିଛି ଏଇଆ ଆଉ।
ପି ଜିର ଏଟା କୋଉ ଇଅର ଫାଷ୍ଟ ଇୟର କି ସେକେଣ୍ଡ ଇୟର?
ଫାଷ୍ଟ ଇଅର ଫାଷ୍ଟ ଇୟର।
ହୁଁ ତ ତମକୁ ତ ଏବେ ଯିଏ ଆମର ପକଉଥିବେ ପୁଣି ସେଟା। ପଢ଼େଇବାକୁ ଯାଆନ୍ତି ବାହାରକୁ ପିଲାଙ୍କୁ। ପ୍ରୋଜେକ୍ଟ ଟାଇପର ହଁ ଇଣ୍ଟର୍ନସିପ୍।
ଇଂଟର୍ନସିପ୍ ଆମେ ସେତେବେଳେ କରିଥିଲୁ ଯେତେବେଳେ ଆମେ ପା ବି ଇ ଡ଼ି କରୁଥିଲୁ। ହଁ ଇଂଟର୍ନସି ସେତେବେଳେ ପାଇଁ ଯାଇଥିଲୁ ଦି ମାସ ପାଇଁ ଯାଇଥିଲୁ। ନା ଏବେ ଇଣ୍ଟେ ଏବେ ତ କିଛି ମୁଁ ମାନେ ମେନ୍ କଥା ପକାପିକି କରିନି ଭଲସେ ଆଉ ଗୋଟେ କଲେଜ ଦେ ଖିଥିଲି ଗୋଟେ ସ୍କୁଲ ଦେଖିଥିଲି ଯେ ଟେ ଦୂର ହେଲା। ତାପରେ କହି ନା ଥାଉ ଦୂର ବାଟ ଯିବା ଆସିବା ସୁବିଧା ନାହିଁ ପୁଣି ବର୍ଷା ଫର୍ଷା ପାଗ ଅଛି ଅଛି। ଆଉ ମା ବାପା ନେଇକି ନେ ନେଇଆଣି ଥୋଇଆ ଲୋକ ପାଇଁ ନୁହନ୍ତି ଦରକାର ନାହିଁ ଥାଉ ଏ ପା ସ୍କୁଲ ଦେଖେ ପାଖ ପାଖ ସ୍କୁଲ ହବ ଯଦି କୋଠି ପକାପକି କରିବେ ଇଏ କରିବେ ଏପର୍ଯ୍ୟନ୍ତ କିଛି ଭାକେନସି ବାହାରିନି। ଭାକେନ୍ସି ବାହାରିଲେ ଯାହା ନହେଲେ ଏକାଥରେ ଭଗବାନଙ୍କ କୃପାରୁ ଗମେଣ୍ଟ ପୋଷ୍ଟ ଏକା ଥରକେ ଗମେଣ୍ଟ ରେ ବଜେଇବ ଯେମିତି ହେଲେ ଯାହା ହେଇଯାଉ ପଛେ ପଢା ପଢ଼ି କରିକି ଆଉ।
ହଁ ମଁ କୁଆଡେ ବୟସ ପଳେଇ ଯାଉଛି ନା କଣ ନିଜର ଇ ଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ।
ହଁ ସେଇଆ ହଉଚି କଥା।
ହୁଁ।
ଆଉ ଭାକେନ୍ସି ତ ବାହାର ଥିଲେ ବି ଧର ଏମି ମାନେ ଗୋଟେ ଗୋଟେ କରସ୍ ଏମିତି କରିବେ ଯେ କହିବେନି ତାଙ୍କ ଭିତରେ ଭିତରେ ଭିତରେ ଚିହ୍ନ ପରିଚୟ ଯିଏ ସବୁ ଥିବେ ତାଙ୍କୁ ଦେଇଦେବେ।
ହଁ କରପସନ ତ ଆଉ ଦୁନିଆ ଏବେ ଖାଲି କରପସନ ହିଁ ଚାଲିଛି ଆଉ।
ସେଇଆ ସବୁ ହେଇକି ଯାଉଛି ଆଉ କଣ କରିହବ। ଆଉ ଭୁବନେଶ୍ୱରତ ଖାଲି ତୁହା କୁ ତୁହା ତୁହା କୁ ତ ବର୍ଷା ଆଜି କେମତି କେୟାଣି କୃପାରୁ ବର୍ଷା ଟିକେ ହେଇନି କିନ୍ତୁ ମେଘଟା ପରା ଏମିଟି ଘୋଟିକି ଅଛି। ମା ଯେମିତି ବର୍ଷା କାଚିବ।
ଆମର ବି ବର୍ଷା ହଉଛି ଆଆଡ଼େ ହଉ ଏବେ ରଖ ପରେ କଲ କରିବ ହେଲା।
ହଉ ହଉ ଠିକ୍ ଅଛି।